ହ୍ୟାଲୋ।
ଆଜ୍ଞା ଆପଣ କୋଉଠୁ କହୁଥିଲେ?
ଅ ମୁଁ ସଂସିିତା କହୁଥିଲି କଳ୍ପନା ରୁ।
ଓହୋ କେମିତି ଅଛନ୍ତି ଆପଣ?
ଅ ମୁଁ ତ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି।
ଆଛା ତ ଆଜି ଘରେ ରୋଷେଇବାସ କଣ ହେଇଛି ସବୁ?
ଘରେ ଆଜି ଯେହେତୁ ଆମିଷ ବାର ଅଛି ତ ମାଛ ଝୋଳ, ଭାତ, ଡାଲି ହେଇଥିଲା ଆଉ
ଆଚ୍ଛା ଭଲ ଖାଇବା ଖାଇଛନ୍ତି ଆଉ।
ଆଜ୍ଞା
ହଁ ଆଉ କଣ କୁହନ୍ତୁ?
ଆଉ ଆପଣଙ୍କୁ କଣ ଭଲ ଲାଗେ ଏମିତି ଖାଲି ସମୟରେ ବସିଲା ବେଳେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ଖାଲି ସମୟରେ ତ ବସିଲା ବେଳେ ମତେ ଅଧିକାଂଶ ଅ ହୁଁ କି କୌଣସି ପ୍ରକାର ଚଳଚିତ୍ର ଟିଭି ସୋ ହଉ ଏଗୁଡା ଦେଖିବାକୁ ଭଲ ଲାଗେ। ଆଉ କିଛି ଜିନିଷ ଖୋଜିବାକୁ ଭଲ ଲାଗେ ମାନେ ମାନେ ଆମ ପୃଥିବୀ ବିଷୟରେ ସବୁ ଜିନିଷ ଖୋଜା ଖୋଜି କରିବାକୁ ଭଲ ଲାଗେ ଆଉ ଚିତ୍ର କରିବାକୁ ଭଲ ଲାଗେ ଏମିତି ଆଉ।
ଅ ହଁ।
ଆଉ ଆପଣ?
ମତେ ଏଇ ଖାଲି ସମୟରେ ବସିଲେ ମତେ କିଛି ଏମିତି ଆ ଆଫ୍ଟ କରିବାକୁ ଭଲ ଲାଗେ ନାଚ କରିବାକୁ ଭଲ ଲାଗେ। ଆଉ ନହେଲେ ଆ ଏମିତି ଚଳଚିତ୍ର ଦେଖିବାକୁ ମଧ୍ୟ ଭଲ ଲାଗେ।
ହଁ ତ କାଗଜ କୀତି କରିବାକୁ ତ ମତେ ବି ବହୁତ ଭଲ ଲାଗେ।
ଆଜ୍ଞା।
କିନ୍ତୁ ମୁଁ ଏଇ ସବୁ କାମ ଛୋଟ ବେଳେ ବହୁତ କରୁଥିଲି ଯେହେତୁ ଏ ବଡ଼ ହେଲା ପରେ ମାନେ ସବୁ କାମ ଦାମ ସବୁ ପଢି଼ଗଲାଣି ମୁଣ୍ଡ ଉପରେ ସବୁ ଆସିଲାଣି। ତ ମତେ ଆଉ ଏଗୁଡ଼ା ସେଠି କରିବାକୁ ସମୟ ମିଳୁନି କି ଆଉ ଇଚ୍ଛା ବି ହଉନି ଏତେ କରିବାକୁ।
ଓ ହଁ। ଉ ମତେ ବି ଏତେ ଇଛା ହୁଏନି। ଏମିତି ବେଳେ ବେଳେ ଖାଲି ସମୟରେ ବସିଥିଲେ। ଆ ସେଇ କାଗଜ କୃତି କରେ ଆଉ।
ହଁ ସ ସବୁ କରିଲେ କିନ୍ତୁ ଭଲ।
ଆଜ୍ଞା।
ସବୁ ପ୍ରକାର ଜିନିଷଟରେ ହଁ ଏଇଟା ଗୋଟେ ଓ ଅଧିକ ଜ୍ଞାନ ଗୋଟେ ଜିନିଷର ଭଲ।
ଆଜ୍ଞା।
ହୁଁ ଆଉ କଣ କରିବାକୁ ଭଲ ଲାଗେ?
ଆଉ ଆଉ ଏମତି କେତେବେଳେ ବେଳେ ବେଳେ ଇଚ୍ଛା ହେଲେ ଗୀତ ବି ଗାଇବାକୁ ଭଲ ଲାଗେ।
ଆଛା ତ ଆମେ ତାହେଲେ ଗୀତ ବି ଗାଉ।
ଆଜ୍ଞା ଏମତି ପୁରା ଭଲ ତ ଗାଏନି। କିନ୍ତୁ ବେଳେ ବେଳେ ଟିକେ ଏ ଇଛା ଲାଗିଲେ ମୁଁ ଚେଷ୍ଟା କରେ।
ଆଚ୍ଛା ତ ଚେଷ୍ଟା କରିବାଟେ ବି ଭଲ।
ଆଜ୍ଞା।
ହଁ ମାନେ ମତେ ବି ମୋଠୁ ବି ଗୀତ ଭଲ ହୁଏନି। କିନ୍ତୁ ମୁଁ ଏମିତି ଖାଲି ଖାଲିରେ ବସିଥିଲା ବେଳେ କି କିଛି ଗୋଟେ କାମ କରୁଥିଲା ବଳେ ଗୁଣ ଗୁଣ ହେଇକି ଟିକେ ଗୀତ ଗାଇଦିଏ ମତେ ଭଲ ଲାଗେ ଏମିତି ଗୁଣ ଗୁଣ ଗୀତାଇ କାମ କରିବାକୁ ଭଲ ଲାଗେ।
ହଁ।
ହଁ ନହେଲେ ଏବେ ତ ମୁଁ ବସିକି କଣ କାମ କରୁଥିଲି। ତ ଭାବିଲି ଟିକେ ତମ ପାଖକୁ କଣ ଲଗେଇବି ତ ଲଗେଇକି ଟିକେ କଥା ହେଲିି ନହେଲେ ସେ ଗୀତ ତ ଗାଈ ଗାଇ ଗୁଣ ଗୁଣେଇ କଣ କାମ କରିଥାନ୍ତି ଆଉ।
ଓହୋ ଭଲ ଭଲେ କଲ କରିଦେଲେ।
ହଁ। କେତେ ସମୟ ହେଲା ଖାଲିରେ ବସିଥିଲି ମାନେ କାମଧାମ ସାରିକି ଆସିକି ବସିଥିଲି ତ ଇଚ୍ଛା ହେଲା। ଭାବିଲି କାହାକୁ ଗୋଟେ କଲ ଲଗେଇଦବି ଯାଉଛି କଥା ହେବି ଆଉ। ତ ଦେଖିଲି ତମୋ ନମ୍ବର ତମକୁ କଲ ଲଗେଇଲିି ଆଉ।
ଭଲ କଲେ କଲ କରିଦେଇଛନ୍ତି ମୁଁ ବି ବସିଥିଲି। ମତେ ବି ଭଲ ଲାଗୁନଥିଲା ତ ଭଲ କଲେ କଲ କରିଦେଇଛନ୍ତି ଆପଣ।
ଯା ହୋଉ। ଆଚ୍ଛା ତ ମତେ କୁହନ୍ତୁ ଏମିତି କୌଣସି ଜାଗା ଅଛି ଯୋଉଠି ଆପଣ ବୁଲିବାକୁ ଭଲ ପାଆନ୍ତି?
ବୁଲିବାକୁ ତ ମୁଁ ତ ଏତେ ଜାଗା ବୁଲିନି କିନ୍ତୁ ମୁଁ ଯେତିକି ଜାଗା ଯାଇଛି ତ ମତେ ଭଲ ଲାଗେ ଯିବା ପାଇଁ ପାଇଁ ଭଲ ଲାଗିଛି।
ଆଚ୍ଛା। ଆ ତ ମୋ ସ ଭୟସ ଭଲସେ ଶୁଭୁଛି ନା ପଛଆଡୁ କିଛି ଶବ୍ଦ ଆସୁଛି କି?
ନାଇଁ ଆପଣଙ୍କ ଭୟସ ପୁରା ଭଲ ଶୁଭୁଛି।
ଆଚ୍ଛା ହଉ ହଉ ଠିକ ଅଛି। ଆଉ କଣ କରିବାକୁ ଭଲ ଲାଗେ?
ଆଉ କଣ ଆଉ ବେଳେ ବେଳେ ଏମିତି ଅ ରୋଷେଇ କରିବାକୁ ଭଲ ଲାଗେ ନୂଆ ନୂଆ ଜିନିଷ ତିଆରି କରିବାକୁ ଭଲ ଲାଗେ।
ଆରେ ବା ରୋଷେଇ କରିବାକୁ ତ ମତେ ବି ଭଲ ଲାଗେ କିନ୍ତୁ ମୋ ମମି ମତେ ଏତେ ବି ରୋଷେଇବା ସବ କିଛି କରିବାକୁ ଦିଅନ୍ତିନି।
ନାଇଁ ଆମ ଘରେ ଏମତି ଦିଅନ୍ତି କରିବାକୁ ତ ମୁଁ ବେଳେ ବେଳେ ମଝିରେ ମଝିରେ ଏମିତି କିଛି ନୂଆ ଜିନିଷ ତିଆରି କରିବାକୁ ଚେଷ୍ଟା କରେ
ଆଚ୍ଛା ଶୁଣିକି ଖୁସି ଲାଗିଲା କି ନୂଆ ନୂଆ ଜିନିଷ ସବୁ କରନ୍ତି ରୋଷେଇବାଷେଇ ବି କରନ୍ତି।
ହଁ ଧନ୍ୟବାଦ।
ଆଉ ରୋଷେଇ କଣ କରନ୍ତି?
ରୋଷେଇ ଏମିତି ହେଲା। ଆ ଇଣ୍ଟରନେଟ ରୁ ଦେଖିକି କିଛି ଭଲ ଲାଗିଲା ଯଦି କରିବାକୁ ନହେଲେ କେତେବେଳେ କଣ ଭୋକ ଲାଗିଲେ ଯଦି ମମିଙ୍କ ଅ ଦେହ ଟିକେ ଅସୁସ୍ଥ ଅଛି ଘରେ କେହି ନାହାନ୍ତି ତ ନିଜେ କରି କି ଖାଇଦିଏ।
ଆଚ୍ଛା ତ ମାନେ କଣ କଣ ସବୁ ଖାଦ୍ୟ ଆଜି ଯାଇଁ ରୋଷେଇ କଲେଣି ଆପଣ?
ଆ ଚିକେନ ତରକାରୀ ହେଲା ଚାଉମିିନ, ମ୍ୟାଗି ଆଉ ଭାତ, ଡାଲି ହ ଆଉ ପରଟା ଆଳୁ ପରଟା ଏମତି ଘରେ କେହି ନଥିଲେ ବି ମାନେ ମମି ଯଦି ନାହାନ୍ତି କି କିମ୍ବା ତାଙ୍କ ଦେହ ଅସୁସ୍ଥ ଅଛି ସେ ରୋଷେଇ କରିପାରିବେନି। ତ ମୁଁ କରିକି ଘର ଲୋକଙ୍କୁ ଖାଇବାକୁ ଦେଇଦେବି।
ଆଚ୍ଛା ତ ଗୋଟେ ବହୁତ ଭଲ ଗୁଣ ଶୁଣିକି ଖୁସି ଲାଗିଲା ନିଜେ ରୋଷେଇ ବସେଇ ସବୁ କରିଦଉଛନ୍ତି।
ଆଜ୍ଞା ଧନ୍ୟବାଦ।
ମାନେ ପୁରା ପୁରି ଆତ୍ମବିଶ୍ୱାସୀ ଆଉ
ଆଜ୍ଞା ଆତ୍ମବିଶ୍ୱାସୀ ନହେଲେ ଆଜିକାଲି ଦୁନିଆରେ ଆଉ ଚଳି ହବନି।
ସେଇ ଯାହା କହିଲେ ଠିକ କହିଲେ। ଆଉ ତମକୁ ଚିତ୍ର ଆଙ୍କିବାକୁ ଭଲ ଲାଗେ?
ଚିତ୍ର ଆଙ୍କିବାକୁ ଭଲ ଲାଗେ କିନ୍ତୁ ମୋର ହୁଏନି ମୁଁ ଚେଷ୍ଟା କରିଛି ବହୁତ ଥର ମୁଁ ଏତେ ଭଲ ଚିତ୍ର ଆଙ୍କି ପାରେନି। ଆ କିନ୍ତୁ ମତେ କଲର ପେଣ୍ଟିଂ କରିବାକୁ ମଧ୍ୟ ବହୁତ ଭଲ ଲାଗେ।
ଆଚ୍ଛା ହଁ ବୁଝିପାରିଲି କଣ କହିବାକୁ ଚାହୁଁଛନ୍ତି?
ଆଜ୍ଞା।
ଆଉ କଣ କୁହନ୍ତୁ?
ଆଉ ଆଜି ଆପଣ କଣ ଖାଇଛନ୍ତି?
ଆଁ ଯେହେତୁ ଆଜି ତ ବୁଧବାର ସମସ୍ତେ ଆଇଁଷ ଖାଆନ୍ତି। ତ ଆମ ଘରେ ବି ଆମିଷ ରୋଷେଇ ହେଇଥିଲା। ହଁ ଭାତ, ଡାଲି ଆଉ ଚିଙ୍ଗୁଡି ଘାଣ୍ଟ ଆଉ ଅଣ୍ଡା ଆମଲେଟ୍। ଆଉ ଯେହେତୁ ମୁଁ ତ ଚିଙ୍ଗୁଡି ଖାଏନି। ତ ମୁଁ ଅଣ୍ଡା ଭାତ ଆଉ ଡାଲି ଖାଇଲି ଆଉ।
ଓହୋ ଚିଙ୍ଗୁଡି କାଇଁ ଖାଆନ୍ତିନି?
ଆ ଆପଣଙ୍କୁ କାରଣଟା ଶୁଣିଲେ ହସ ଲାଗିପାରେ। କିନ୍ତୁ ମତେ ଏକରେ ଜାଣିଲା ପରେ ଜିନିଷଟା ମତେ ଭଲ ଲାଗିଲାନି। ମାନେ। ମାନେ କଥା ହଉଛି ଏଇଆ ଯେ ମତେ ପୋକଯୋକ ଭଲ ଲାଗନ୍ତିନି। କି ମୁଁ ଦିନେ ଜାଣି ଆକୁ ପାଇଲି ଯେ ଚିଙ୍ଗୁଡି ମାନଙ୍କୁ ସମୁଦ୍ରର ପୋକ କୁହାଯାଏ। ତ ଏତିକି ଜିନିଷ ଜାଣିଲା ପରେ ମାନେ ମୁଁ ଗୋଟେ ମାନେ ଭଲ ଭାବନା ଆସିଲାଣି। କି ମୁଁ ଏମିତି କେମିତି ଗୋଟେ ସମୁଦ୍ରର ପୋକକୁ ଖାଇଦେବି। ତ ବୁଝିପାରୁଥିବେ ଆଉ
ଆଜ୍ଞା।
ହଁ ତ ସେଇ ଯେବେ ଜାଣିଲି ତା ପରଠୁ ମୁଁ ଚିଙ୍ଗୁଡି ଖାଇବା ପୁରା ଛାଡ଼ିଦେଲି।
ଓ ତାହେଲେ ଆପଣଙ୍କୁ ଆମିଷରେ କଣ କଣ ଖାଇବାକୁ ଭଲ ଲାଗେ?
ଆମିଷରେ ତ କେବଳ ଚିକେନ ଆଉ ଅଣ୍ଡା ହିଁ ଖାଇବାକୁ ଭଲ ଲାଗେ ଆଉ କିଛି ବି ନୁହଁ।
ଓହୋ।
ହଁ ସେ ଚିକେନ ବି ଖାଇଲେ ମୁଁ କତା ଜିନିଷ ଦେଖିକି ଖାଏ ନହେଲେ ଅଲଗା ସେଗୁଡା ସେତେ କିଛି ଖାଏନି।
ଆଛା ଆଉ ସାଧାରେ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ।
ଆ ଦେଖିବାକୁ ଗଲେ ସାଧାରେ ତ ମୁଁ ପ୍ରାୟତଃ ସବୁ ଜିନିଷ ଖାଏ। ଆଁ ଖାଲି ସେଇ କଣ ଅ ଯୋଉ ରହିଲା ଆମର ସାରୁ ହଉ ମାଟି ଆଳୁ ହଉ କଦଳୀ ହଉ। ଏଇ ଯୋଉ ପନିପରିବା ଅଛି ମୁଁ ସେଗୁଡାକ ଟିକେ ଖାଏନି।
ଆଛା ସେଗୁଡାକ ତ ମୁଁ ବି ଖାଏନି। ତା ଦିରେ ଟିକେ ନାଳୁଆ ଅଂଶ ଥିବାରୁ ଭଲ ଲାଗେନି ଖାଇବାକୁ।
ହଁ ନାଳୁଆଅଂଶରୁ ମନେ ପଡିଲା ମତେ ସବୁଠାରୁ ଉଁ ମାନେ ଯୋଉଟା ମତେ ସବୁଠାରୁ ଜମା ଭଲ ଲାଗେନି। ସିଏ ହଉଚି ଭେଣ୍ଡି। ଯାହା ହେଇଯାଉ ପଛେ ମୁଁ ଭେଣ୍ଡି ଖାଇବିନି କି ତାକୁ ମୋ ଥାଳିରେ ଦେଖିବିନି ମତେ ଜମା ଭଲ ଲାଗେନି।
ନାଇଁ ମତେ କିନ୍ତୁ ଭେଣ୍ଡି ମତେ ବହୁତ ଭଲ ଲାଗେ ମତେ ବହୁତ ପସନ୍ଦ ଭେଣ୍ଡି।
ଭଗବାନ ଆପଣଙ୍କୁ ଭେଣ୍ଡି କେମିତି ପସନ୍ଦ ଏତେ।
ମତେ ବହୁତ ପସନ୍ଦ ମୁଁ ଖାଲି ଭେଣ୍ଡିକୁ ସେମତି କେବଳ ତେଲ ଆଉ ଲୁଣରେ ଭାଜିକି ବି ମୁଁ ଖାଇଦିଏ ମତେ ବହୁତ ପସନ୍ଦ।
ଆଚ୍ଛା ତ ଏମିତିଆ କଥା ତାହାଲେ।
ଆଜ୍ଞା।
ହଁ ଏମିତି ବି ଦେଖିବାକୁ ଗଲେ ସମସ୍ତଙ୍କର ପସନ୍ଦ ନା ପସନ୍ଦ ତ ଅଲଗା ଥାଏ ନା ସମସ୍ତଙ୍କ ଥୋଡି ନା ଏକା ପ୍ରକାର ଆସିବ।
ହଁ।
ଆପଣ ପୋଟଳ ଭଲ ଲାଗେ
ହଁ ମତେ ପୋଟଳ ମଧ୍ୟ ଭଲ ଲାଗେ। ଭଲ ସେେ ପୋଟଳ କୋର୍ମା ଯୋଉ ବନାନ୍ତି। ତିଆରି କରନ୍ତି ଭୋଜି ମାନଙ୍କରେ ସେ ବହୁତ ଭଲ ଲାଗେ। ଏ ଆଉ ଘରେ ବି ପୁରା ଅ ପତଳା ପତଳା ସରୁ ସରୁ କାଟିକି ଆଳୁ ପୋଟଳ ଭଜା ଭାଜି ଥିଲେ ମଧ୍ୟ ମତେ ବହୁତ ଭଲ ଲାଗେ ଖାଇବାକୁ।
ହଁ ଠିକ୍ କହିଲେ ମତେ ବି ଏମିତି ହି ଖାଇବାକୁ ବହୁତ ଭଲ ଲାଗେ। ଆରେ କଥା କଣ କି ମୋର ଗୋଟେ ଛୋଟ ଭାଇଟେ ଅଛି। ସିଏ ଜମାରୁ ବି ପୋ ଟଳ କୋବି ଖାଇବ ନାହିଁ। ତାକୁ ଜମା ପସନ୍ଦ ନୁହଁ ଏ ଦିଟା ଦିନିଷ।
ଓ କୋବି କୋଉ କୋବି ବନ୍ଧାକୋବି ନା ଫୁଲ କୋବି?
ଆ କୋବି ଭିତରେ ଦେଖିବାକୁ ଗଲେ ସେ ବନ୍ଧା କୋବି ତ ଖାଏ କିନ୍ତୁ ଅଳ୍ପ ଖାଏ। ଆଉ ଫୁଲ କୋବି ତ ସେ ଖାଏ ନାହିଁ ମୁଳୁରୁ।
ଓହୋ।
ହଁ। ଆଛା ତ ମୋର ଟିକେ ଏବେ କାମ ଅଛି, ତ ମୁଁ ଯାଉଚି ଟିକେ ଫୋନ ରଖିକି ଆମେ ପଛେ କେବେ କଥା ହେବା।
ହୋଉ ହୋଉ କଣ ଇମ୍ପୋର୍ଟାଣ୍ଟ କାମ ଅଛି ବୋଧେ ଜରୁରୀ କାମ?
ହଁ ଜରୁରୀ କାମ ଅଛି ମତେ ଏବେ ମନେ ପଡିଲା ତ ସମୟ ଦେଖିକି ସେଥିପାଇଁ ମୁଁ ଯାଉଚି ଆଉ।
ଓହୋ। ହୋଉ ହୋଉ ହଉ ଠିକ ଅଛି।
ହଁ।